ଆଉ କଣ କରୁଛ।
ମୁଁ ଏଇଟ ବସିଛି ଆଉ। ପରେରେ ବି ମୁଣ୍ଡା ଗଡୁ ତିଲିତିକେ ।
ସମଝଇଆ।
ହୁଁ ମଁ ଝିଅ ତ ଯାହା ହଉଛି ଆଉ କୁହନି।
ଓ ହଁ ଘର ଆଡୁ କେବେ ଆସିଲ?
ଘର ଆଡୁ ମୁଁ କାଲି ଆସିଲି।
ଆଉ କୁଆଡେ କୁଆଡେ ସବୁ ବୁଲି ଯାଇଥିଲ?
ବୁଲି ଯାଇଥିଲି ଏଠିକି ସିକିମି ଯାଇଥିଲି। ଯାଇଥିଲି ସିଲିଗୁଡି ଟିକେ ବୁଲାବୁଲି କଲି ଆସିଲି ଆଉ। ତମେ ତ କୁଆଡେ ଯାଇଥିଲ।
ହଁ ବି ଟିକେ କଡାଇ କେନାଲ ବୁଲି ଯାଇଥିଲ ଟିକେ ଖରା ଦିନ ତ ଆ ଥଣ୍ଟା ଜାଗା ଯିବା କଥା ଆଉ
ହୁଁ ହୁଁ।
ଆଉ
ଆଜି ରୋଷେଇ କଣ?
ଆମର ଭାତ କୁ ଡାଲମା ଭଜା କରିଥିଲୁ।
ଓ ହୋ।
ଆଉ ତମର ରଜ ପ୍ରୋଗ୍ରାମ ନୁହ
ହୁଁ। ଆଉ ରଜ କଣ ରଜ ତ ଏଇଠି ଘରେ କଟା ହବ ଆଉ
ଆଉ ତୋ
କଣ ଟା
ଦୋଳି ଟେ ତାହେଲେ ତମର ବାହାରେ କର।
ନା ଏଟା ଭଡା ଘର ଏଟେ ବାହାରେ ଆଲାଉ ନାହିଁ।
ଓହୋଁ ମୁଁ ଶୁଣୁଥିଲି ସେଆଡେ ମେଳା ବି ପଡୁଛି ଟିକେ ଯାଇକି
ଟିକେ ଇଞ୍ଜୟ କରିବା କଥା ନାଇଁ ନାଇଁ ନାଇଁ ଶାଶୁଘର ଆସିଲେ ଆଉ ନାହିଁ ପୁଅର ଟିଉସନ ଅଛି ତ ନାହିଁ ନାହିଁ ସେ ଯାଇଥିଲା ଆଉ କଣ କରିବୁ ଯାହେଲେ ବର୍ଷ ବର୍ଷ ଯିବାର ଥିଲା ବୋଲି ଗଲୁ ଆଉ।
ଆଉ ତାହେଲେ ଆଉ ଶାଶୁ ଘର କିନ୍ତୁ ବର୍ଷ ଭିତରେ ଯିବେନି ଦି ଦିନ ଯାଇକି ଆସିଲେ କେମିତି ହବ ।
ଗୋଟେ ଦିନ ମହଙ୍ଗଉ ଯାଇ ହବନି।
ଦେଖୁନୁ ତମ ଇଚଛା ଆମେ କଣ ଅଛେ ଆମେ ତ ବାହାର ଲୋକ କହେ କଣ ଅ
ହଁ ହଉ ତମେ ତମର ହଁ ତାଙ୍କ ଖବର ଭଲ ସେ ତ ଆସିଥିଲେ ଯେ ଆଜି ଗଲେ ଆଉ । ଆଉ
ଆଉ ସେ ତମର କଣ ବୋରିଙ୍ଗି ଫୋରିଙ୍ଗି କାମ ହବାର ଥିଲା ହେଲା?
ହଁ କଥାବାର୍ତ୍ତା ଚାଲିଚି କର ହବ ଆଉ। ହଁ ହୋଉ କେତେ କାମ । ଯେତେ ଅଲଦି ହେଇଗଲେ ତ ଭଲ ଆଉ ତମେ ଯିବ ଭୁଲି ଆସିବୁ ଇଆଡେ
ହଁ
ହଁ।
ହଉ ଠିକ ଅଛି, ଆମେ ଚେଷ୍ଟା କରିବା ଯିବା ପାଇଁ। ଆଉ ରଜ ପାଇଁ ଡ୍ରେସ ଫେସ କଣ କିଣା କିିଣା ହେଇଚି?
ନା ନା ମ ରଜ ପାଇଁ ଆଉ କିଛି କରିନି।
ରଜ କଞଜୁସ ହେଇଗଲନିକି?
ତେର ତ ଏବେ ସବୁ କିଣାକୁଣା ହେଇଥିଲା।
କିଣାକିଣି ହେଇଥିଲା ବୋଲି ରଜ ଓଡିଶାର ଗୋଟେ ଫେମସ କିନ୍ତୁ ରଜରେ ଡ୍ରେସ୍ କରିବନି?
ନହିଁ ମୁଁ ଓଡିଶାରେ ରଜ ଯେ ସେଇ ଡ୍ରେସ ଥରେ ଥରେ ପିନ୍ଧାଉ ନାଇଁ ନାଇଁ ହେରା ହଁ। ଦେଖିବା ନୂଆ ଲୁଗାଟେ ନୂଆ ଲୁଗାଟେ ପିନ୍ଧବା ପିନ୍ଧିବାର ଅଛି ରଜରେ ନୂଆ ପିନ୍ଧିବା କଥା ଗୋଟେ ନୂଆ ଲୁ ଗାଡ ପିନ୍ଧବା ଟିକେ ହଁ ଆଉ କଣ ଦରକାର
ଏଇତ ମନ କିଛି ଅସୁବିଧା ନାହିଁ। ତାହଲେ ଠିକ ଅଛି ।
ହଁ ହବୁ ଆଉଣି ପା ଖେ ରହୁଚି କହିଲେ ତା ସି ବି ଡ୍ରେସ ଫେସ୍ ବନଉଚି ତାଠୁ ଗୋଟେ
ଆରେ ସେଟା କଣ ଠିକ ହବ କି ସେ ମାଗ କି
କଁ ଭଉଣ ଭଉଣିନ୍ଦବା।
ବଉଣ କମ ରଜକୁ କମା ଏତେ ଯେ ଯତେ ନୁଆ ଲୁଗ ପିନ୍ଧିଲ ଚ ବଉଣୁ ଡ୍ରେସକ ହସନରେ ସବ ହୁଁ। ରଜକୁ ତ ଆଣିବ ନିଜେ ଡେସ କିଣିବ ଲୁଗା ପିନ୍ଧିଦେଲେ ଚଳିବ କହିବ ପୁଣି ବଉଣୁ ଆଣିକି ମାଗିକି ପିନ୍ଧିବି କାହିଁକି ନା ସାରିବ।
େ ତ ପିନ୍ଧନ୍ତି।
ହଉ ତାହେଲେ ଭଉଣୀର ମୁଁ ତମ ଭଉଣୀର ମୁ ଆଚ୍ଛା ଆଚ୍ଛା ଦେଖିଲି ତମ ଭଉଣୀ ସ ଡ୍ରେସ ପିନ୍ଧନ୍ତି ନା ତାଙ୍କର ସଉ ଡ୍ରେସ ଥିବ ଏ ଗୋଟେ ପିନ୍ଧ
ପ ଚାରି ପାଞ୍ଚ ବେଇଛି ତାରୁ ଗୋଟେ ମୁଁ ପିନ୍ଧେବି ଆଉ। ଦଶ ଟା କେତଟା ବନେ ଯେମି
ହଁ ତମ ଭଉଣୀ ଅଛି ମୋର ତମ ଫେସବୁକ ରେ ମୋ ତମ ଭଉଣୀ ଅଛି ମୋର
ହଁ ସେଟ ସେ ବନ ନାହିଁ ତ ସେ ସେନ୍ତା ଭ
ନାଇଁ ତାହେଲେ ତ ବଢିଆ ହବ ତମେ ଆଣିକି ତିଆରି କରିପାରିବ! ଆ ଭଲ କିନ୍ତୁ ପଇସା ଟା କିନ୍ତୁ ଦଉଥିବ ଆଉ ଏମିତି ଭଉଣ ଟେ କଲେ ହବନି ପରିଶ୍ରମ କରିକି ଭଉଣ ଟା କରିବ?
ତାକୁ ତାକୁ ଟାଇମ ହଉନି କେତେବେଳେ ବନେଇଦବା ପାଇଁ ମୋ ହଁ ସେଥିାଇଁ ହଁ ବନଉନି ନା ନାଇଁ ଆଉ ପଇସା ଦେଇକି ମନେବ ଭଉଣୀ ତାହେଲେ କଣ ହେଇ
ଆଉ ତାହେଲେ ଭଉଣୀ ବି ଦିନ ରାତି ପଶ୍ରମ କରିକି ବନେଇବ ବାହାର ଲୋକଙ୍କୁ ଗୋଟେ ପଇସା ରିକି ଘରଲୋକ?
ଭଲ ପିଆଇ ଦଉଛି ତା ତହ ପାଖ ସେଠରେ ଯୋଉୀ ଅ ସିଏ ଦଉଛି।
ଆଉ ତାହେଲେେ ଏମିତି ଏମିତି ଲଗନରେ କଣ କରିହବ।
କାରଣ ମଁ ମୋ ଭାଉଜବେ ସିଲେଇ ଶିଖିଛନ୍ତି ସେ କେବେ କାହାକୁ ଦିଅନ୍ତିନି ନାଇଁ ନାଇଁ ଆଚୁଲି ମୋ ଭାଉଜଉ ଟିକେ କେ ଏକ୍ସପିରିନ୍ସ ହ ମୋ ଭଉଣୀରେ ଟିକେ ଅଧିକ ତ ଆଉ ସେ ଟିକେ ଭଲ ବନାଏ ତ ମୁଁ ଟିକେ ଭଲ ପ୍ରିଫର କରେ ମତେ। ତାର ଟିକେ ହୁଁ ଖରାପ ହେଲେ ମତେ ଭଲ ଲାଗେ ହୁଏ ମୁଁ ଭଲ ବି ମୁଁ ଭଲ ବି ମାଗେଣାରେ କରେ ନାହିଁ ବାହାର ଲୋକ ଦେବାକୁ ଭଲ ଲାଗୁନି ମତେ। ଏ ଯାଏଁ ଭଉଣୀ ହିଁ ମୋର ବନେଇବ ଆଉ
ଓହୋ ଉ କିଛି ପ୍ରୋବ୍ଲେମ ନଥାଏ ଆପଣଙ୍କୁ କଥାବାର୍ତ୍ତା ଲାଗୁଛି କି ଯାହା ହେଲେ ବି ପ୍ରୋବ୍ଲେମ ଥିବ।
ସେ ଦିନାତି ମାଡିିବସି ଆଉ କଣ କରିବ ଯେତେ ନାହିଁ କଲେ ବି ମୁଁ ତାକୁ ଜବରଦସ୍ତି ଦିଏ ନେ କରିକି ଦେ। ଆଉ କଣ କରିବ ବାଧ୍ୟରେ ଗେଜେ ଜେଜେ ହେଇକି କର
ବନେଇବେ ଆଉ ଯାହାହେଲେ ବନେଇବେ ଆଗୁଆ ପଇସା ଦେଇ ଦେବି।
ତା ପଇସାରେ ହିଁ ମୁଁ ବନେଇବି ମୁଁ ପଇସା ଦେବି ମୋ ଭଉଣୀ କୁ କଣ ପଇସା ଦେବି ଆପଣ କହିଲେ ହବ କି ମୋ ଭଉଣୀ ଏମିତି ଭଲ ପାଇବନି।
ନାଇଁ ତାହେଲେ ହେମିତି ହେଲେ ବି ମୋ ସାନ ଭଉଣୀ ର ଦୋକ୍ କାନ ଅଛି ମୁଁ ସବୁ ପଇସା ଦେଇକି ଆଣେ।
ଆଉ ତ ହଉ ସିଏ ତ ତା ସ୍ୱାମୀ ର ଦୋକନ ରୁ ଆଣିଲା ତମ ଭଉଣୀ ତା ଭଉଣୀ ଦେଇଥିବେ ଦୋକାନରେ ନା ତମ ଭଉଣୀ ପାଇଁ ସବୁ ମାଫ।
ହଁ ପଇସା ରେ ହଉ ତାହେଲେ ଭ ତାହେଲେ ତମେ ତ ତାହେଲେ ଯେତେବେଳେ ଚାହୁଁଥିବ ସେତେବେଳେ ଯାହା ପାଇଲେ ବି ତମେ ଭଉଣୀ ପାଇଁ ବି ଆଣୁଥିବ କାହିଁନା ତ ତମ ଛୁଆବେଳ ଭଉଣୀ।
ହଁ ଯେ ମୁଁ କୁଆଡେ ଯାଉଛି ନାଁ ଆଉଛି ଆମେ ତ ଏଇଠି ବୁଲାବୁଲି କରିକି ଟିକେ ଆ କୁଆଡେ ଯାଉଛୁ ଯେ ଆଣିକି ଦବ ଭଉଣୀ?
ଓ ସେଇଟା କିଣିଲା ବେଳକୁ ହେ଼ଇଟା ଛୁଆ ମୋର ଭଉଣୀ ନୁହେଁ। କିଛି ସାଉଣ୍ଡ କରିନି ମୁଁ କଥା ହଉଚି।
ହଁ ହଁ ହଁ ନା ନାଇଁ। ସମେ
ଆଉ ତମ ଅପା ଯିଏ ତାଙ୍କ ନାଁ କଣ? ଙ୍କ ମନେ ପଡୁନାହିଁ।
ନାଇଁ ନାଇଁ ମୁଁ କଥ ଖରେନି କାଇଁ ନା ତ
ଆଛା। ଆଉ ସାନ ଯେ ସାନ ଭଉଣୀ
ହଁ ତା ସହିତ ମୁଁ କଥାେଇଥିଲି କଥା ହେଇକି ଆଉ ସେଇ କ ମୁ ତା ବୁଲାବୁଲି କଥା ଟିକେ ପଚାରଥିଲି। ଆ ନା ନା ଭ ଭନ ର ବୁଲି ଯିବାର ଅଛି ତ। ସେତ
ଓ ହ
ପତର ହଜାର କରିଥିଲେ ଆଉ। ସେ
ଆଉ କେତେବେଳେ ଶୁଆ ସେ ଆଜି
ହଁ, ଦ୍ୱିପହରେ ରେଷ୍ଟ କରିବ ଶୋଉଛି ।
ଆମର ଟିକେ ଏସିଟା ଚିଲ୍ଲ ହଉନି। ତମର ଚିଲ୍ଳ ହଉଛି କି ନାଇଁ?
ଆ ମୁଁ ଆସୁଛି । ଟିକେ ବେଶୀ ଥଣ୍ଡା ହେଲେ ଟିକେ ସମ୍ଭାଳି ପାରୁନି ତ ।
ହୁଁ।
ଏ ଖରାଦିନ ତ ଖରା ହଉଛି ଆଉ ଟିକେ ତ ଯାହାହେଲେ ହ ଏଇ ହବ।
ଆଉ ଭାଉଜ ସହିତ କଥା ହେଇଥିଲ?
ନାଇଁ ନାଇଁ ଭାଉଜଙ୍କ ସହିତ କଥା ହେଇନି ଯିବାର ଅଛି ମୋର ହଁ ସନ୍ଧ୍ୟାବେଳେ ତାଙ୍କ ଘର ଆଡେ ତ ଦେଖ କହୁଛି କଥା ବାର୍ତ୍ତା ହବା ଆଉ।
ହୁଁ।
ଏଇ ମୋ ଭଉଣୀ ବି କହୁଥିଲା ମୋ ସାଙ୍ଗରେ ଯିବ ତ ତାକୁ ନେଇକି ସାଙ୍ଗରେ ଯିବି। ହ ହଉ ଆଉ ତମର କଣ କାମ ଦାମ କରିବ ଆଉ ତମେ ରେଣୁଙ୍କୁ ଆଉ କରିବନି?
ନାଇଁ ନାଇଁ ମୁଁ ଟିକେ ଗଡିବି ବୋଲି କଣ ଆଉ କରିବ ବଡ ବଡ କାମ ଦା ମ ସରିକି ମୁଁ ଏଟା ସର୍ଭିସିଂ ଆସିକି କର ଆଉ କଣ କରିବି। ଟିକେ ଗଡପଡ଼ ହେଇକି ତାପରେ
ଓହୋ, ହଉ। ହ -ହଁ ହଁ -ରଖ ରଖ ହଁ